ଆଜ୍ଞା ମୋ ଆବାଜ ଆସୁଛି?
ହଁ ହଁ ହଁ ହଁ କୁହନ୍ତୁ।
ଆଜ୍ଞା ଜୁହାର।
ହଁ ନମସ୍କାରେ। ଆପଣ କେଉଁଠି ଅଛନ୍ତି, ଆପଣ କେଉଁଠି ଅଛନ୍ତି ଏବେ?
ମୁଁ ଏଇଠି ଆଉ ଟିକେ ଦୂରରେ ଅଛି ଆଉ ସେ ପାହାଡିଆ ଏରିଆରେ ଆଉ।
ଆଁ ଆଁ ପାହାଡ଼ିଆ ଏରିଆରେ?
ଆଜ୍ଞା ଆଜ୍ଞା ଆପଣଙ୍କ ହାଲଚାଲ କଣ?
ଆପଣ ଖାଇସାରିଲେଣି?
ହଁ ମୁଁ ଖାଇସାରିଲିଣି ହଁ ଆଜି ଦି ଆଜି ଆ ଜି ଆଇଟମ ହେଇଥିଲା କି ରୁଟି ସେଇ ଉ ଭେଣ୍ଡି ଆଳୁ ଭଜା ଆଉ କଖାରୁ ତଟକ କଖାରୁ ଆଳୁ ତରକାରୀ ଟିକେ ମିକ୍ସଚର ଲଗେଇକିନା ଟିକେ ଖାଇଲି ଆଉ।
ଓହୋ ହୋ ଆପଣ ବୋଧେ ଖାଦ୍ୟ କେଉଠି ସେ ହଷ୍ଟେଲରେ ଖାଉଛନ୍ତି?
ହଷ୍ଟ ନାଇଁ ହଁ ନିଜ ହା ଏତେ ତ ନାଇଁ ମୁଁ ସେଇଠୁ ବାହାରେ ସେ ବନଉଛନ୍ତି ଜଣେ ତାଙ୍କ ପାଖରୁ ଆମେ ଖାଇବା ଆଣୁଛୁ ଖାଇବା ଖାଉଛୁ ଆଉ ଭଲ ଖାଦ୍ୟ ଦଉଛନ୍ତି।
ସେଠି ପାଖରେ ପରିବା ପରିବା ମାର୍କେଟରେ ହାଟ ନା କଣ କଣ?
ପରିବା ଉପରେ ଏଇଠି ପରିବା ଯୋଉ ନିର୍ଭର ସେ ହଛି ମା ନେ ନମ୍ ଏକ ରେ ତ ଗାଁ ଏରିଆ ତ, ତ ସେ ହାଟ ଉପରେ ସବୁ ନିର୍ଭର କରୁଛନ୍ତି। ଏ ପରିବା ଅଛି ମା କେଟ ଟିକେ ଦୂର ହବ ମାନେ ଦଶ କିଲୋମିଟର ଦୂର ହବ ପରିବା ପରେ ପରିବା ପରେ ପଡୁଛି। ହେଲେ ଏଇଠିକା ଏଇଠିକା ଯୋଉ ଲୋକମାନେ ସବୁ ହାଟ ଉପରେ ନିର୍ଭର କରନ୍ତି କି
ଲୋକମାନେ ଚାଷବାସ କରୁନାହାଁନ୍ତି?
ଚାଷ ବାସ କରୁଛନ୍ତି ଧାନ ଚାଷ କରୁଛନ୍ତି ତାପରେ ପରିବା ଚାଷ ବି କରୁ ଛନ୍ତି ତ ବାଇଘନ କରୁଛନ୍ତି ସେଥିପାଇଁ ସେଠି ଏଇଠିବି ଚାଷୀ ବି ଆସୁଛନ୍ତି ତାଙ୍କ ମାନେ ଯାହା ଯାହା ପରିବା ହେଲା। ଉପରିଆ ଫଳା ତାକୁ ବି ସବୁ ବିକା ବିକି କରୁଛନ୍ତି ପୁରା ସେ ସବୁ କରୁଛନ୍ତି। ହଁ ହାଟ କୁ ଆଣୁଛନ୍ତି ହାଟ ଆଣି ବିକୁଛନ୍ତି ପୁରା ତାପରେ ଲୋକାଲ ମାର୍କେଟ ମାନେ ଡେଲି ମାର୍କେଟ ଭଳିଆ ଏଇ ତି କିଛି ନାଇଁ ଯାହା ହବ ଯଦି ତହଁ ତେଜରେ ହଁ ଦେଖନ୍ତୁ ଯଦି ଯେ-ଯେମିତି ଭାବନ୍ତୁ ମାନେ ମୁଁ ଯାଇଥିଲି ଭୁବନେଶ୍ଵର ଭୁବନେଶ୍ୱରରେ ଆପଣ ଦେଖିବେ ଗୋଟେ ହଉଛି ଅ ବି ଏସ୍ ଏସ୍ ନଗର ଗୋଟେ। କି ଏପଟେ ଇଏ ମାର୍କେଟ କି ଢ଼ମଣା ମାର୍କେଟ ସେପଟେ କେମିତି ଦେଖିବେ କି ପୁରା ଯେମିତି ଡେଲି ମାର୍କେଟ ଯେତେବେଳେ ଖୋଜିଲେ ବି ପରିବା ପରିବା ପରିବା ମିଳେ ସବୁ ମିଳେ। ଏଇଠି ସେମିତି କିଛି ନାଇଁ ଯଦି ହବ ତେଜରାତି ସଉଦା ମିଳିବ। କି ଆପଣଙ୍କର ଉଁ ମାନେ ଦେହଫେହ ଥଣ୍ଡା ଫଣ୍ଡା କିଛି ହେଲା କି ଚାହା ଫାହା ଚା ପାଣି ହେଲା ଜଳିଖିଆ ଦୋକାନ କହିବାକୁ ଗଲେ ବି ସେମିତି ବଡ ଆକାର ଭଳିଆ ନାହିଁ। ଉଁ ତ ଯାହା ସକାଳେ ସକାଳେ ଟିକେ ଠେଲା ଭଳିଆ ପଡେ। ନାଇଁ ନହେଲେ ସେମତି ଛୋଟମୋଟ ସେ ପକୁଡି ଫକୁଡି ଟିକେ ଆ ନହେଲେ
ସେଇଟା ସେ ସନ୍ଧ୍ୟା ସମୟରେ ନା ସକାଳ ସମୟରେ ମିଳେ?
ସକ ସନ୍ଧ୍ୟା ସମୟରେ ବି ମିଳେ ସନ୍ଧ୍ୟା ସମୟ ମିଳେ ବି ସେ ପାଗ ପକୁଡି ଫକୁଡି ଯେ ଟିକେ ମିଳେ। ନହେଲେ ସକାଳ ସମୟରେ ଟିକେ ବ ଜଳଖିଆ ଆଉ। ଗୋଟେ ପାଖାପାଖି ରହୁଛି ଟିକେ ମାନେ ଟିକେ ମାନେ ଗହଳି ଏରିଆ ଗହଳି ଏରିଆ ସେ ଗହଳି ଏରିଆ ପାଖାପାଖି ଟିକେ ରହୁଛି ଆଉ।
ରହୁଛନ୍ତି ନାଇଁ ଆପଣଙ୍କ ଘର ପାଖାପାଖିରେ ଜଳଖିଆ ଦୋକାନ ମିଳେ ନା ଟିକେ ଦୂରକୁ ଯିବା ପଡ଼େ?
ହଁ ଘର ଘର ପାଖ ପାଖିରେ ଜଳିଖିଆ ଦୋକାନ ଅଛି। ଦୂ ଦୂରକୁ ଏତେ ଯିବାକୁ ପଡିବନି ଘର ପାଖାପାଖିରେ ଅଛି ଆଉ
କଟକ ଭୁବନେଶ୍ୱରରେ ଚାଟ ଗୁପ୍ ଚୁପ୍ ସବୁ ମିଳେ।
କଟ କଟକ ଭୁନେଶ୍ବ କଟ କଟକ ଭୁବନେଶ୍ୱର ତୁଳନା ଆଉ କେମିତି ଆଉ ଗାଁରେ ଗାଁ ଏରିଆ କରି ହେଇ ପାରିବ। କଟକ ଭୁବନେଶ୍ୱର ରେ ଆପଣ ପାଦେ ପାଦ ଗୋଡ ଟିକେ ପାଦେ ପକେଇବେ ଟିକେ ପାଦେ ପକେଇବେ ତାହେଲେ ଆପଣଙ୍କୁ ଜଳଖିଆ ଦୋକାନ ମିଳିଯିବ ଆଉ ଏଇ ଠି ଆଉ କଣ ଏଇ ସବୁ ଟିକେ ଟିକେ ଦୂରକୁ ଯିବାକୁ ପଡିବ ଟିକେ ଆଉ।
ହଁ ହଁ ହଁ ଜଳିଖିଆ ଦୋକାନ ଏବେ ପାଖାପାଖିରେ ନାହିଁ ବହୁତ କ୍ୱଚିତ୍ ଲୋକ ତ
ହଁ।
ଟିକେ ଉନ୍ନତ
ଉନ୍ନତ ତ ଗାଁ ଦେଖ ଗାଁ ଏରିଆ ହେଲା ମାନେ କଣ କହିଲେ କି ସବୁ ଗାଁ ଗଣ୍ଡା ଲୋକ ରହିଲେ ସବୁ ତାଙ୍କ ଙ୍କ ନିଜର ମାନେ ସବୁ ଯୋଉ ଯୋଉ ସାମାନ ଫାମାନ ରଖିକିନା ଯୋଉ ହିସାବରେ ଚଲିଲେ ସହର ସେ କଣ ଦେଖିଲେ ଆଉ ସହର ଫଅର ସହର ଦୁନିଆ କେମିତିକା ତାଙ୍କ ଚାଲିଚଳନ ସେଇଠୁ ସେ ଦୂରରେ ରହିଲେ ପୁରା ସେ ତାଙ୍କ ହିସାବରେ ପୁରା ରହିଲେ।
ଆଉ ବାଡିଘରେ ଗାଁ ଗହଳି ରେ ବାଡିଘରେ ଚାଷ
ଯାହା ହବ ହଁ ସେଇଠି ବାଡିଘର ପରିଶ୍ରମ ଏଇଠି ଗୋଟେ ଜିନିଷ କି ମାନେ ଦେଖିବେ ଆପଣଙ୍କ ସହରରେ ଗଲେ ବି ଏତେ ପରିଶ୍ରମ ନାହିଁ। ଖାଲି ହଁ ଏକ୍ସ ଯୋଉ କରୁଛନ୍ତି ବ୍ୟାୟାମ ଫ୍ୟାୟାମ କରୁଛନ୍ତି କିଏ ଦୌଡା ଦୌଡି ସକାଳ ସକାଳୁ କର ସବୁ ଜିନିଷ କରୁଛନ୍ତି ଏଠି କଣ ନିଜେ ମାନେ ଖରାତରାରେ ଜମି ଜମା ହଳ ଫଳ କରିକିନା ପରିବା ପତ୍ର ଚାଷ କରିକିନା ନିଜେ ତାଙ୍କର ତ ସେଇଥିରେ ତ ହେଇଯାଉଛି ବ୍ୟାୟାମ ହେଇଯାଉଛି ଯେ କହିଲେ ନ ସରେ
ରାସ୍ତା ଆଉ ରାସ ରାସ୍ତାର କମ୍ୟୁନିକେସନ୍ ଭଲ ଭଲ ଗଭର୍ଣ୍ଣମେଣ୍ଟ କରିଛନ୍ତି।
ତା ହଁ ଏଇଟା ଗୋଟେ ଜିନିଷ ସରକାର ବି ବହୁତ ଏବେ ଟିକେ ସବୁ ଚଞ୍ଚଳ ରହୁଛନ୍ତି ରାସ୍ତାର ବି କମ୍ୟୁନିକସନ ଏବେ ପୁରା ଭଲ ପୁରା ଅଛି। ବଢିଆ ରାସ୍ତା ବି ଅଛି ସବୁ ଗାଡି ଯାନ ବି ଭଲ ଭାବରେ ଯାଇପାରିବ। ସେଇ ସବୁ ଜିନିଷ ଭଲ ଭାବରେ ଅଛି ପୁରା ଆପଣଙ୍କ ଜାଗାରେ କଣ କେମତି ସବୁ ହାଲଚାଲ ପୁରା?
ନାଇଁ ଆମ ଜାଗାରେ ବି ରାସ୍ତାଘାଟ ସବୁ ଭଲ ଅଛି ଯେ ଭଲ ଅଛି ଭଲ ସୁବିଧା ଟାଉନ ଉପରେ ଟିକେ ରହିଛି ଆଉ।
ହଁ ହଁ ଆପଣ ଖିଆପିଆ ଆଜି କଣ କରିଥିଲେ?
ହଁ ଆଜିତ ସେଇ ସଜନା ଶାଗ କରିଥିଲି ସଜନା ଛୁଇଁ ଆଳୁ ତରକାରୀ କରିଥିଲି। ଆଉ ଇଏ କରିଥିଲି କଣ ଭେଣ୍ଡି ଆଳୁ ମସଲା ଦିଆ ଭାଜିଥିଲି। ଏଟା କରିଥିଲି ରାତିରେ ଆ ରାତିରେ ରାତିରେ ଉଁ ମୁଁ ସେଇ ସଜନା ଏ ଯୋଉ କଣ ଛୁଇଁ ଆଳୁ ତରକାରୀ ଯାହା ଥିଲା ଆଉ ଭେଣ୍ଡି ଭଜା ଥିଲା ସେଆକୁ ଖାଇଦେଲୁ ଆଉ କ୍ଷୀର କ୍ଷୀର ବି ମଗଉଚି ଏଠି କ୍ଷୀର ବି ଭଲ ମିଳୁଚି ଏଠି।
ଓହୋ କ୍ଷୀର ଏଠି ଭଲ ମିଳୁଚି ଆପଣ କଣ ପ୍ୟାକେଟ୍ ବାଲା ମଗଉଚନ୍ତି?
ନା ନା ନା ପ୍ୟାକେଟ ନାଇଁ ପ୍ୟାକେଟ ନାଇଁ। ପ୍ୟାକେଟ୍ ନାଇଁ ସେ ଚାଷୀ ଯୋଉ ଗାହି ଗାଈ ରଖିଚି। ସେ କୋଡ଼ିଏ ପଚିଶଟା ଖଣ୍ଡେ ଗାଈ ରଖିଚି ସେ କ୍ଷୀର ବାଲା।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା।
ତେଣୁ ସେ କ୍ଷୀର ଵାଲା ଯେ ବଢ଼ିଆ ସେ ଭଲ କ୍ଷୀରଟି ସେ ଦଉଚି।
ହଉ ହଉ ଆପ
କଣ ସେଇ ଗୋଟାକ ଭଲ ଆ ରେଟ୍ ଏବେ ଏବେ ଏବେ ଗମେଣ୍ଟ କରିଦେଇନି କି ଚାରି ଟଙ୍କା ଅଧିକା ବଢ଼େଇ ଦେଲା। ଆଗୁରୁ ଷାଠିଏ ଟଙ୍କା ଥିଲା। ଏବେ ଚଉଷଠି ଟଙ୍କା କରିଚି ହେଲେ କ୍ଷୀର ତେଣୁ ପ୍ୟାକେଟ୍ କ୍ଷୀର ଗୁଡ଼ାକ ଚଉଷଠି ଟଙ୍କା ଅଛି।
ଆଚ୍ଛା।
ତୁ ଏମାନେ ଦଉଚନ୍ତି ଷାଠିଏ ଟଙ୍କାରେ ଆଉ। ଲିଟର ଚା ଷାଠିଏ ଟଙ୍କା। ବଢ଼ିଗଲା ଏବେ ଏବେ ପା ଏବେ ଏବେ ଗମେଣ୍ଟ ଡିକ୍ଲାର କଲାନି କି ଲିଟର ଚାରି ଟଙ୍କା ଲେଖା ବଢ଼େଇ ଦେଲା।
ଓ ହୋ ହୋ। ଆଉ ଏବେ ଯୋଉ ଭଳିଆ ଯୋଉ ଖରାପ ପଡୁଚି ଆପଣ ମୋ ଅ ଏପଟେ ଯାଇଚି ନା ଆମର ଯୋଉ ତାଲଚେର ର ହିଙ୍ଗୁଳା ମା ମନ୍ଦିର।
ଅଁ ସେଇଟା ତ ଯାଇଥିଲୁ ଆମେ ଷ୍ଟାଫ୍ ମିଶିକି ସାଙ୍ଗ ହେଇକି ସବୁ ଯାଇଥିଲୁ ବୁଲି। ମାନେ କଣ ହଉଚି ନା ଠିକି ଉଁ ଏପ୍ରିଲ ମେ ଆଡୁକୁ ଯାଇଥିଲୁ ଏଇ ଯଉ ହିଙ୍ଗୁଳା ମାଙ୍କର ଯୋଉ ହେଇନଥିଲା ଉଭା ହେଲେ ଠାକୁର ମା ଉଭା ହେଲେ। ଯଉଁ ଚୈତ୍ର ମାସରେ ଚୈତ୍ର ମାସରେ ହେଙ୍ଗୁଳା ଠାକୁରଙ୍କର ଉ ହୁଏନି ପର୍ବ
ହଁ।
ସେଠି ଠାକୁର ଅଟୋମେଟିକ ଉଭା ହୁଅନ୍ତି। ଗୋଟେ ଜାଗାରେ ଅଟୋମେଟିକ୍ ସେମାନେ ଉଁ ହିଙ୍ଗୁଳା ମା ମାନେ ହଉଚି ଅଗ୍ନି। ଉଁ ତେଣୁ ଅଗ୍ନି ତେଣୁ ସିଏ କଣ କଲେ ଅଟୋମେଟିକ୍ ତାଙ୍କର ଅଁ ମ ଗୋଟେ ଜାଗାରେ ଏ ନିଆଁ ହବ ଉଠିବ। ଉଠିବ ସେଠି ସେମାନେ ସବୁ ସ୍ୱପ୍ନାହାତ ମା ହ କରିବେ ତାଙ୍କର ଯୋଉ ପୂଜକ ଅଛନ୍ତି ସେ ସ୍ୱପ୍ନାହାତରୁ ଜାଣିବେ ଯେ ଏଇଠି ମା ଉଭା ହେଲେ।
ଓହୋ।
ସେଠି ସେମାନେ ସବୁ କଣ କରନ୍ତି କୋଇଲା ଉଁ ଘେରେଇ କୋଇଲା ଫୋଇଲା ସବୁ ଦେଇ ତାପରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ସେ ନିଆଁଟାକୁ ବଢ଼ାନ୍ତି ଆଉ କଣ। ବଡ ହେଲା ପରେ ସେଇଟା ହଉଚନ୍ତି ପ୍ରତ୍ୟକ୍ଷ ମା ହଉଚନ୍ତି ସ୍ଵୟଂ ମୁ ମାନେ ସେଇ ଅଗ୍ନି ଦେବତା କୁ ହିଁ ପୂଜା କରନ୍ତି ମା ହିଙ୍ଗୁଳା ବୋଲି ଆଉ। ହେଙ୍ଗୁଳାଙ୍କର ମୁଁ ମନ୍ଦିର ଅଛି।
ହଁ ଏବେ ବି ସେ ନିଆଁ ଜଳୁଚି। ଏବେ ବି ଯୋଉ କହୁଥିଲେ ନିଆଁ ଟା ଏବେ
ତା ତାଙ୍କର ତାଙ୍କ ପର୍ବ ସରିଗଲେ ସେ ନିଆଁ ଲିଭିଯାଏ ଅଟୋମେଟିକ।
ଓ ହୋ ହୋ ହୋ ହୋ ହୋ ହୋ।
ହେଙ୍ଗୁଳା ମାଙ୍କର ମନ୍ଦିର ଅଛି। ହେଲେ ଯେ ତ ତାଙ୍କ ପର୍ବ ଚୈତ୍ର ମାସର ପ ପର୍ବ ଯେତେବେଳେ ତାଙ୍କର ସେ ଉଭା ହୁଅନ୍ତି।
ମାନେ କୁହନ୍ତି ସ୍ଵୟଂ ଅଗ୍ନି କହେଲେ କହେଲେ ଚଳେ ଆଉ।
ସେଥିପାଇଁ ହିଙ୍ଗୁଳାଙ୍କର ପର୍ବଦିନ ସେଦିନ ଅଁ ଯେତେବେଳେ ଉଭା ହୁଅନ୍ତି ସେଦିନ ଆମ ପୁରୀ ଜଗନ୍ନାଥ ମନ୍ଦିରରେ ଉଁ ଅଭଢ଼ା ତିଆରି ହୁଏନି।
ଆଚ୍ଛା।
ଉଁ ଜଗନ୍ନାଥ ମନ୍ଦିରରେ ଅଭଢ଼ା ହୁଏନି ସେଦିନ।
ମତେ ଜା ଅଗ୍ନି ଯେତେବେଳେ ସେ ଏପଟେ ସିଫ୍ଟ ବୋଧେ ହେଇଯାଆନ୍ତି ହିଙ୍ଗୁଳା ମା ପାଖକୁ ତ ସେଥିପାଇଁ ବୋଧେ ବୋଧେ
ଏଠି ତାଙ୍କ ପର୍ବରେ ତେଣୁ ଏଠି ତାଙ୍କ ତାଙ୍କର ଇଏ ହୁଏ ତାଙ୍କର ଗୋଟେ ଦିନ ସେଇଟା ତାଙ୍କର ଜ -ଜଗନ୍ନାଥ ତାଙ୍କର ଅଭଢା ଭୋଗ ହୁଏନି। ଶୁଖିଲା ଭୋଗ ହୁଏ ସେଦିନ। ଯୋଉ ଦିନ ମା ହିଙ୍ଗୁଳାଙ୍କର ଯୋଉ ପର୍ବ ଯୋଉ ଦିନ ପଡେ, ସେଦିନ ଶୁଖିଲା ହବ ଠାକ କରଙ୍କ ପାଖରେ ଗୋଟେ ଦିନ। ଜଗନ୍ନାଥ ପୁରୀରେ ହୁଁ ତାପରେ ସେଠି। ସେଠି କଣ କରନ୍ତି? ଯେତେ ରେ ତାଙ୍କର ଯୋଉ ପୂଜକ ଯେ ତାଙ୍କୁ ସ୍ୱପ୍ନାନ୍ତ ହେଲା ପରେ ସେ ଚାରିିଗଡ଼ ଯାକ ସେଠି କୋଇଲା ସେ ଦେଖିକିରି କୋଇଲା ତାପରେ ପକେଇବେ। ତା ପରେ ପରେ କୋଇଲା ସବୁ ପକାଯିବ ଚାରିକର ଯାକ ବାରିକେଟ୍ ସବୁ ଲାଗିଯିବ। ପୋଲିସ ସାଉଣୀ ହବ ତାପରେ ଉଁ ଲୋକମାନେ ଯାଆନ୍ତି ସେଇ ଅଗ୍ନି ଦେବତା ପାଖରେ ଭୋଗ ସବୁ ନଡିଆ ଫୁଲ ଯାହା ଯେମତି ପକେଇବା କଥା ପକାନ୍ତି ପୂଜା କରନ୍ତି। ଆଉ ଭଲ ବଡ଼ ପର୍ବ ଭଳିଆ ହୁଏ ଆମେ ସେହି ସମୟରେ ଯାଇଥିଲୁ। ଉଁ ମେଳା ଭଳିଆ ପଡେ ଆଉ କଣ? ମେଳା ପଡ଼େ ଦୋଳି ଦୋ ମାନେ
ଲା ଭୋଗ ହୁଏ ସେଟା ମାନେ କଣ ଭୋଗ ହୁଏ ଶୁଖିଲା ଭୋଗ?
ଶୁଖିଲା ଭୋଗ ହେଲେ ସେ ଠାକୁରଙ୍କର ସେଇ ଯେଉଁ କଣ କହନ୍ତିନି ପିଠା ହୁଏ। ହଉଛି ଗଜା ଭୋଗ ହୁଏ ଆଉ ତାଙ୍କର। ତାଙ୍କର ଲଡ଼ୁ ଏଇସବୁ ଜିନିଷଟା ହୁଏ ତାଙ୍କର ଆଉ କଣ? ଶୁଖିଲା ଜାଣିଛ ଅନ୍ନ ଭୋଗ ଟା ହବନି ମାନେ ଯୋଉ ଅଭଡ଼ା ଟା ହୁଏ ଯୋଉ ସେ ଭୋଗ ଟା ହବନି ଶୁଖିଲା ଭୋଗ ହବ ସେଇ ଦିନ ତାପରେ ଚୁଡ଼ାଘସା ବି ହୁଏ। ଠାକୁରଙ୍କର ତାଙ୍କ। ତ ଆ ପ୍ର ଦିନମାନେଙ୍କ ତ ଛ ସା ତ ଥର ଭୋଗ ଠାକୁର ଖାଆନ୍ତି ନା।
ଆଜ୍ଞା।
ତେଣୁ କ ଫଳ ଭୋଗ ବି ହୁଏ ସକାଳୁ।
ହଁ।
ସକାଳୁ ଫଳ ଭୋଗ ହେଲା ତାପରେ ଇଏ କରନ୍ତି ଆଉ
ଆଉ ଫଳ ଫଳ ଭୋଗ ଯାହା ଶୁଖିଲା ମାନେ ଫଳ ଉକୁଡା ଖଇ ମ ଭୋଗ।
ଚୂଡ଼ା ଘସା ଭୋଗ ହୁଏ ଗଜା ଭୋଗ ହୁଏ ଲଡ଼ୁ ଭୋଗ ହୁଏ। ଆଉ ଶୁଖିଲା ଜିନ୍ଷ ଭୋଗ ହୁଏ ସେଇଟା ଆପଣ ଜାଣିନାହାନ୍ତି? ଯୋଉ ତାଙ୍କର କୋଉଠୁ କାହା ଦେହରେ ସବୁ ଦିଅନ୍ତି ଭୋଗ ଆ ପଣ୍ ଯାଇନାହାନ୍ତି କି ପୁରୀ ମନ୍ଦିର?
ହଁ ପୁରୀ ମନ୍ଦିର ଯାଇଛି ହେଲେ। ସ କାହିଁକିନା ମୁଁ ସେଇଠି ଆନନ୍ଦ ବଜାରରେ କହଣ କି ନା ମୁଁ ସବୁ ଦି ଏ ଯେ ମାନେ ଅନ୍ନ ଭୋଜନ ବି ହୁଏ ପୁରା ଶୁଖିଲା ଭୋଗତ ସେଇଟା ଗୋଟେ ଅଛି। ହେଲେ ଅର୍ଧ ଭୋଜନ ହୁଏ ଏଇଟା ମୁଁ ନୂଆ କଥା ଜାଣିଲି କି ଖାଲି ଶୁଖିଲା ଭୋଗ ହୁଏ ପୁରା।
ହଁ ହଁ ହଁ ହେଙ୍ଗୁଳା ମାଙ୍କ ଦେ
ହଉ ଆଜ୍ଞା ମୁଁ ଟିକେ ଫୋନ ରଖୁଛି ମୋ ଫୋନ ଆସିଲା ପରେ କଲ୍ କରୁଛି ଆଉ।
ହଁ ହଁ ହଁ ହଉ ହଉ।